ହଁ
ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ମ୍ୟାମ୍ ନମସ୍କାରେ।
କଣ କରୁଛନ୍ତି?
ମୁଁ ବସିଥିଲି ଏଇନା ଆଉ।
ଖାଇଲେ କଣ ମ୍ୟାଡ଼ାମ?
ଆଜି ପଖାଳ ଖାଇଛୁ।
ଆଉ କଣ?
ପଖାଳ ଆଉ ପୋଡିଥିଲୁ ଆମେ ଆଳୁ ବାଇଗଣ ଟମାଟୋ ପୋଟଳ ହଉ ପୋଡିକି ପାଗ କରିକି ଖାଇଚୁ।
ଆଛା ଆଉ ବର୍ଷା ହଉଛି ଆପଣଙ୍କର ସିଆଡେ?
ବର୍ଷା ସକାଳୁ ଟିକେ ଟିକେ ହେଇଥିଲା ବର୍ତ୍ତମାନ ଛାଡି ଯାଇଚି ମେଘୁଆ କରିକି ରଖିଛି ଆଉ।
ଆଚ୍ଛା ନାଇଁ ଆମର ତ ହଉଥିଲା ମାନେ ସକାଳୁ ବହୁତ ଜୋର ହଉଥିଲା ଛାଡିଥିଲା
ଆଜ୍ଞା।
ପୁଣି ଏବେ ପୁଣି ବହୁତ ଜୋର ହଉଚି।
ଆଜ୍ଞା।
ଆଉ ରୋଷେଇ ସରିଲାଣି?
ହଁ ରୋଷେଇ ଏଇନା ବସେଇଥିଲି ତ ଆପଣ ମେସେଜ କରିଥିଲେ ମୁଁ ଆଉ ଦେଖିନି। ଆଉ ଅଳ୍ପ ଟିକେ ଅଛି ତ ପରେ ସରିଯିବ ଆଉ।
ଆଛା କଣ ଆଜି ହୋଉଚି ସବୁ?
ଆଜି ଡାଲମା କରିଚୁ ଆଉ ପୋଟଳ ଆଳୁ ହରିକା ଭଜା ହେଇଚି ଆଉ।
ଏ ଆଛା।
ଆଜ୍ଞା।
ଆଉ ଘରେ ସବୁ କଣ କରୁଚନ୍ତି।
ଘରେ ବାବା ଆମର ନାହାନ୍ତି ଯାଇଛନ୍ତିହାରି କାମକୁ। ଆଉ ମାମା ଅଛନ୍ତି ଆଉ।
ଆଚ୍ଛା ସମସ୍ତଙ୍କ ଦେହ ଭଲ ଅଛି।
ଆଜ୍ଞା ଭଲ ଅଛି।
ଆଉ। ଆଉ ଏଇନା ଇଏ ଯୋଉ କାମକୁ ଯୋଉ ପାନଗିରି ଯୋଉ କହୁଥିଲେ।
ଆଜ୍ଞା ଆଜ୍ଞା।
ଏ ହଁ ଏ ବର୍ଷାରେ ତ ଆମର ଏଠି ବର୍ଷା ହଉଚି କିଛି କରିହଉନି। ରୋଷେଇ ବି ଟିକେ ଯାଇଁ କରନ୍ତି ବର୍ଷାରେ ବି ଇଚ୍ଛା ହଉନି। ଟିକେ ବର୍ଷା ଛାଡିଲେ ଟିକେ କଣ କରିବି ଆଉ।
ହଁ।
ହଁ। ଆଉ କଣ କୁହନ୍ତୁ ମ୍ୟାଡ଼ାମ।
ମୁଁ ଯୋଉ କହୁଥିଲି ଆପଣଙ୍କୁ ଆଗରୁ ଯୋଉ ପାନ ବିଷୟରେ ଜାଣେ
ହଁ।
ହଁ ମୁଁ ଆମ ଘରେ ପଚାରଥିଲି କି ସେଇଟା ମାନେ ଚାରା ଲଗେଇଆ ହୋଇଥାଏ ଆଉ।
ହଁ ତାର ଚାରା ସବୁ ଥାଏ ଲଗେଇଥିବେ ସେଇ ଚାରା ଯେତେବେଳେ ବଢ଼େ ତାକୁ ବୋଧେ ସିଧା ସିଧା ଗଛରେ ବୋଧେ ବାନ୍ଧି ବୁନ୍ଧିକି କରନ୍ତି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ବାନ୍ଧିକି ଏଇ ସେଥିରେ ଆଜ୍ଞା।
ହଁ। ମାନେ ମୁଁ ତ ଜାଣିନି ଏଇ ଯୋଉ ମୋବାଇଲ ରେ ଯୋଉ ଆସେନି ଭିଡିଓ ସବୁ। ଏଇ ସେଇଥିରୁ ଦେଖିଥିଲି।
ଆଜ୍ଞା।
ହଁ।
ତାପରେ ସେ ଯୋଉ ପାନ ହେଲା ପରେ ଆଜ୍ଞା। ନାଇଁ ସେଇ ପାନ ତ ହୁଏ ଆଉ ଧାନ।
କଣ ସେ ଯୋଉ ହଁ।
ଆଉ ଆଉ ସେମିତି କିଛି ନାହିଁ ଆଉ ହଁ ପନିପରିବା ହୁଏ ବାଇଗଣ
ଜହ୍ନି, ଭେଣ୍ଡି ଆଛା ଆପଣଙ୍କର ଲଗାନ୍ତି।
ହଁ ଲଗିଆ ହେଇଛି।
ଆଚ୍ଛା ବାହାରୁଛି ବୋହୁତ ସାରା ଫଳ ବାହାରୁଛି।
ଆଜ୍ଞା ଆଜ୍ଞା ବାଇଗଣ ବୋହୁତ ହେଇଥିଲା।
ଆଚ୍ଛା କଣ ଏମିତି ମାନେ ଘରୋଇ କରିକି ଖତ ଦଉଛନ୍ତି ନା ବାହାରୁ କିଛି ସାର ଆଣିକି ଦଉଛନ୍ତି।
ନାଇଁ ବାହାରୁ ତ ମାନେ ଥରେ ଦେଇଦେଲେ ହବ କିନ୍ତୁ ଘରୋଇ ଆମର ଯୋଉ କମ୍ପୋଷ୍ଟ ଟ ହେରିକା ଯୋଉ ଗାଈର ଆମର ଯୋଉ ଗୋବର ହରିକା ହଉ ନହେଲେ ପାଉଁଶ ହରିକା ଟିକେ ଦେଇ ଦେଲେ ଭଲ ହୁଏ ଆଉ।
ହୁଁ ଆହୁରି ଇ ସବୁ ପନିପରିବା ଚୋପା ବି ଦିଆଯାଏ।
ଆଜ୍ଞା।
ହଁ ଆପଣଙ୍କର କଣ ବିଲ ଫିଲରେ ଲଗେଇଚନ୍ତି ନା ଘରେ ଲଗେଇଚନ୍ତି।
ନାଇଁ ଆମର ଅଛି ବାରି ଅଛି ବଡଟେ।
ଆଚ୍ଛା ବାଡ଼ିରେ ଲଗେଇଛନ୍ତି।
ଆଜ୍ଞା।
ଆଜିକା ଆଜିକା ଦୁନିଆରେ ମାନେ ଆମ ପରି ମିଡିଲ କ୍ଲାସ ହୁଅନ୍ତୁ, କି ହାଇ ଷ୍ଟାଟସ୍ ଲୋକ ହୁଅନ୍ତୁ ସମସ୍ତେ କିନ୍ତୁ ଦେଖିବେ ମାନେ ଯିଏ ଯେତେ ହାଇ ରେ ଥାନ୍ତୁ କିନ୍ତୁ ଗୋଟେ ବାଡିରେ ନିଜ ବାଡି କିମ୍ବା ନିଜ ଛାତ ତ କୋଉଠି ନା କୋଉଠି ଦେଖିବେ ଛୋଟ ଗାର୍ଡେନ ଟା କରିଥିବେ। ଆ ଏତେ ସାରା ମାନେ ସବୁ ଲଗେଇଥିବେ ଭାରି ଖୁସି ଲାଗେ ଦେଖିଲେ, ମୁଁ ମୋବାଇଲରେ ଗୋଟେ ରିଲସ୍ ଦେଖିଥିଲି, ଏଠିକା ନୁହେଁ ସେ ବୋଧେ ଆମର ତାମିଲନାଡୁ ସାଇଡ ରେ ହବ ଗୋଟେ ଜଣେ ଲେଡିସ୍, ସି ଏମିତି କି କିଛି ନାହିଁ, ଯାହାକି ସେ ଲଗେଇ ନାହାନ୍ତି।
ହଁ।
ମାନେ ଆମର ପନିପରିବା ପାଖରୁ ସବୁ ପ୍ରକାର ଫୁଲ କତରୁ, ସବୁ ପ୍ରକାର ଫଳ। ଏମିତିକା ଆମର ବାହାର ଜାତୀୟ ଫଳ ବି ସବୁ ସବୁ ପ୍ରକାର ସେଇ ଜଣେ ଲଗେଇଛନ୍ତି ମତେ ତାଙ୍କ ଭିଡିଓ ଦେଖିଲେ ବହୁତ ଭଲ ଲାଗେ।
ହଁ।
ହଁ ତ ମୋର ବି ବହୁତ ଇଚ୍ଛା ଗୋଟେ ମାନେ କୋଉଠି ନା କୋଉଠି ଏମତି ଗଛ ସବୁ ଲଗେଇବା ପାଇଁ।
ହଁ।
ହଁ ଗଛ ଲଗେଇକି ତାର ସବୁ ଯତ୍ନ ନବା ପାଇଁ ବହୁତ ଇ ଆଛା ଆପଣଙ୍କୁ ଭଲ ଲାଗେ ଗଛ ଲଗେଇବାକୁ?
ଆଜ୍ଞା ବହୁତ ଭଲ ଲାଗେ।
ଲଗେଇଛନ୍ତି କେତେ ଗଛ।
ହଁ ଲଗେଇଚି।
ଆପଣ କଣ ସବୁ ଲଗେଇଜନ୍ତି?
ମତେ ଏଇ ଫୁଲ ଗଛ ଅରିକା ଲଗେଇବାକୁ ଭଲ ଲାଗେ, ଆଉ ଯୋଉ ଆମର ଏଇ ସିଜନରେ ଏବେ ବର୍ଷା ଦିନ ଚାଲିଲା ନା ହୁଁ ସବୁ ପ୍ରକାର ଯୋଉ ସାଗ ହଉ କି, ଆମର ଯୋଉ
ହଁ ଇସ୍। ହୁଁ ମତେ ତ ସେଇଆ ମତେ ବାଡିରେ ଫୁଲ ଗଛ, ନହେଲେ ବାଡିରେ ଆମର ସବୁ ଏଇ ଯୋଉ ବର୍ଷା ଦିନ ପୋଇ, ଆମର ପାଣି କଖାରୁ ଆମର ଶିମ, ଲାଉ, କଖାରୁ ସବୁ ଗଛ ତାପରେ ଶାଗ ଭିତରେ ଆମର, ଏବେ ତ କୋଷିଳା ହବନି ବାକି ଖଡା, ତାପରେ କୋଷିଳା ସିଜିନ୍ ରେ କଷିଳା ପଡେ, ହଁ କଳମ ଶାଗ ବି ପଡେ। ଆଜିକାଲି ସବୁ ଶାଗ ତ ପଢିଲାଣି, ବାକି ସେଥିପାଇଁ ଟି ଜାଗା ଦରକାର, ଯଦି ଜାଗା ହବ ତାହେଲେ ସବୁ ପ୍ରକାର ଚାଷ ଆମେ କରିପାରିବା।
ଆଜ୍ଞା।
ହଁ। ତା ପରେ ବି ଆମେ ପନିପରିବା ଚୋପା ବି ଦେଇପାରିବା, ଗୋବର ଖତ, ସବୁ ପ୍ରକାର ପାଉଁଶ, ସବୁ ଜିନିଷ ଦେଇଦାଇକି ଆମେ ଘରୋଇ ବି ଉପଚାରରେ ବି
ହଁ
ମଜବୁତ ରଖିପାରିବା ସବୁ ଜିନିଷକୁ। ଏବେ ହେଇ ବର୍ଷା ଆମର ହଉଚି। କିଛି କାମ କରି ହଉନି ଟିକେ ବର୍ଷା ଛାଡିଲେ କଅଁ କରିବୁ ଆଉ, ଆଁ ଆମର କଣ ନା ଆମର ରୋଷ ସେଇଟା ମାନେ ଘରୁ ଟିକେ ବାହାରକୁ ଟିକେ ହଉଛି ତ ତ ବର୍ଷା ଵି ଟିକେ କରିବା ପାଇଁ ଟିକେ ଅସୁବିଧା ହଉଚି।
ମାନେ ଯୋଉ ଜାଗାରେ ରୋଷ ସେ ହଉଛି ସେଠି ଓଦା ହେବାର ନାହିଁ, କିନ୍ତୁ ଟିକେ ଯିବା ଆସିବା କରିବା ପାଇଁ ସେ ଜାଗାକୁ ଟିକେ ଅସୁବିଧା। ହଉଛି ତ ନା ହଁ,। ଭାଉଜ ଭାତ କରିକି କଣ ଟିକେ ସାଧା ପୋଇ ଫୋଇ କଣ କରିବେ ମୁଁ ଯିବି ଟିକେ ଅଣ୍ଡା କରିବି ଅଣ୍ଡାରେ ଯୋଉ ପନିର ପରି ତରକାରୀ କରନ୍ତି ଖାଇଛନ୍ତି କେବେ
ହଁ ଖାଇଛି।
ଭଲ ଲାଗେନି ସେଟା?
ହଁ ଭଲ ଲାଗିବ।
କରିଛନ୍ତି କେବେ?
ମୁଁ କରିନି ବଟ ଦେଖିଛି।
ଆଚ୍ଛା। ଜାଣିଛନ୍ତି କଣ କେମିତି ହୁଏ?
ଭଲ ସେ ତ କହିପାରିବିନି ବଟ ସିଏ ଯେମିତି ଏ ଯୋଉ ଆମ ଫାଷ୍ଟ୍
ସେମତି କିଛି ନାହିଁ ଆଉ ହଳଦୀ ହଁ ଲଙ୍କାଗୁଣ୍ଡ ଦେଇକି
ଆଜ୍ଞା ଆଜ୍ଞା। ଲୁଣ ହେରିଆ ପକେଇକି ହଳଦୀ ପକେଇକି ସିଝିଆ ଯାଏ ଯଉ କୋଉଥିରେ ଗୋଟେ ଯଉ ମାନେ ସାଇଜ ହବା ପାଇଁ ପନିର ପରିକା ଜରିରେ ବାନ୍ଧିକି
ହଁ ହଁ। ହଁ ଆମେ ଚାହିଁଲେ ବି ଆମେ ଚାହିଁଲେ ବି ଆମର ଗୋଟେ ଟିଫନ୍ ସାହାଯ୍ୟରେ ତାକୁ ବି ରଖିକି ବି ପାଣି ରେ ବି ଆମେ ତାକୁ ବି ସେ ସେଥିରେ ବି କରିପାରିବା ନହେଲେ ଆମର ଯୋଉ ହିନ୍ଦୀ ମିଳୁଛି ତା ଦେହେରେ ବି ଡବଲ ଟିକେ କରିକି ବି ପୁରେଇକି ଆମେ କରିପାରିବା ତାପରେ ଯେମିତି ଆମର ଅଣ୍ଡା ନର୍ମାଲ ହୁଏ ସେମିତି ଆମର ହବ ଆଉ।
କରାହେବ ଆଉ।
ହଁ ଯେମିତି ଆମର ଅଣ୍ଡା ତରକାରୀ ଯେମିତି ହୁଏ ସିଏ ବି ଆମର ଠିକ୍ ସେମିତି ହିଁ ହବ ଆମର ଏ ଲାଇନ ଟା ପଳେଇ ଯାଇଚି କିନ୍ତୁ ପୁରା ଆସିଚି ପୁରା ସ୍ଲୋରେ ପୁରା ଆସିଚି।
ହଉ ଡିମ୍ ଥିବ।
ହଁ ଡିମ୍ ଅଛି ତ ପୁରା ସ୍ଲୋ ରେ ଆସିଛି ଏଇ ଡିମ୍ ପାଇଁ ବା କୁହନ୍ତୁନି ଆମର ଗୋଟେ ମାନେ ମଟର ବି ଗୋଟେ ବି ପୋଡିଗଲା।
ହଁ।
ହୁଁ ଏଇ ବର୍ଷା ପାଗରେ ସବୁ ଇଚ୍ଛା ହୁଏନି ଖାଲି ସବୁ ଏଇ ସବୁ ମାନେ ଫାଷ୍ଟ ଫୁଡ ରେ ଆମର ସବୁ ଛାଣି ଛୁଣି ସବୁ ଖାଇବା ପାଇଁ। ଘରେ ରହିଖି। ପକୁଡି ନହେଲେ ଆମର ବରା। ନହେଲେ ଚପ୍ ନହେଲେ ଆମର ଚିକେନ ପକୋଡା। କି ଅଣ୍ଡା ଚପ ବହୁତ ମାନେ ଭଲ ଲାଗେ। ସବୁ ଖାଇବା ପାଇଁ।
ହଁ ଥଣ୍ଡା ପାଗ ତ ଆଜ୍ଞା ଥଣ୍ଡା ପାଗ ତ ନା ଗରମ ଗରମ କିଛି ଖାଇଲେ ଭଲ ଲାଗିବ ଆଉ।
ତାପରେ ଆମ ଠାକୁର ଏବେ ଅଣସର ଘରେ ରହିଲେ ଏଇନା ପୋକ ମାନେ ପୋକ ପୋକ ଜୋକ ଏସବୁ ମାନେ ବେଶୀ ଟିକେ ଏବେ ସବୁ ଦେଖାଯିବେ ସବୁ ଜାଗାରେ। ହଁ ଯେତେ ଦିନ ଯାଏ ଠାକୁର ଆମର ଏବେ ଅଣସର ଘରେ ରହିବେ।
ଆଜ୍ଞା।
ହୁଁ। ଏଇ ଯଉନ ଦିନ ତାଙ୍କ ଜେଷ୍ଠ ପୂର୍ଣ୍ଣିମା ଥିଲା ବର୍ଷା ହେଲା ନା ଠାକୁର ସ୍ନାନ କଲା ବେଳେ ବର୍ଷା ହୁଏ ହେଲା ନା ଏ ଏବେ ଦେଖିଲା ବେଳକୁ ବର୍ଷା ହଉଛି କାଲି ଠାରୁ ଜାଣିକି ଆଜି ଯାଇ ମୁଁ ଟିକେ ଦେ ଦେଖିଲି ବର୍ଷା ହେଲା ନହେଲେ ଲଗାତାର ଚାରି ପାଞ୍ଚ ଦିନ ହେଲାଣି ବର୍ଷା ନଥିଲା। ଖାଲି ବର୍ଷା ଆନ୍ତି ଦେଖଉଥିଲା କିନ୍ତୁ ବର୍ଷା ନଥିଲା।
ନାଇଁ ଏପଟେ ଆମର ହେଲେ ଏଇ ଦେବସ୍ନାନ ପୂର୍ଣ୍ଣମିଠୁ ଆମର ଏପଟେ ଲାଗିକି ରହିଲେ।
ନାଇଁ ଆମର ବର୍ଷା ହେଇନି ଆମର ଖାଲି ବର୍ଷା ଉଠେଇକି ରହୁଥିଲା। ଆଜି ହେଇ କେମିତି କଣ କାଲି ଟିକେ ହେଇଥିଲା। ଆଜି ଟିକେ ବର୍ଷା ହଉଛି। ଭଲ ଲାଗେ ବର୍ଷା ଦିନରେ ଗଛ ସବୁ ଲଗେଇଲେ ନା ସେ ସବୁ ମାନେ ପୁରା ସତଜ ଦେଖାଯାଏ।
ହଁ।
ହଁ ଆଉ ଯଦି ଅଲଗା ଦିନରେ ଯଦି ଲଗେଇବା ତାହେଲେ ସିଏ ଆମେ ପାଣି ଦବାକୁ ପଡେ କିନ୍ତୁ ସିଏ ଏତେ ସତେଜ ଲାଗେନି। ହଁ ସେଇ ହୁଁ ଏ ଦିନରେ କଣ ଆମକୁ ପାଣି ଦବାକୁ ପଡେନି ସିଏ ତା ପାଣିରେ ବି ଯେକୌଣସି ଗଛ ଲଗାନ୍ତି ସିଏ ଆପେ ଆପେ ବଞ୍ଚିଯାଏ ବହୁତ ଖୁସି ଲାଗେ ଦେଖ ଚିକି ହରାଭରା ହେଇଯାଏ ମତେ ବହୁତ ଭଲ ଲାଗେ ସବୁ ଦେଖିବା ପାଇଁ। ମତେ ବି ବହୁତ କିଛି ଲଗେଇବା ପାଇଁ ବି ହଁ ଲଗେଇବା ପାଇଁ ବି ବହୁତ କିଛି ଇଚ୍ଛା ମୋର ଅଛି। ଆଗକୁ ଯାଇକି ମୋର ଗୋଟେ ନିହାତି ଛୋଟ ମିନି ଗାର୍ଡେନ ରେ ତ ନିହାତି ମୁଁ କରିବି। ବି କରନ୍ତୁ ବହୁତ ଭଲ ଲାଗିବ ଆପଣଙ୍କୁ। ହଁ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗେ ଟିଲା ରଖୁଚି।
ହ ହଉ ଥ୍ୟାଙ୍କୟୁ।
ଥ୍ୟାଙ୍କୟୁ। କଣ ହେଇଚି। ହ୍ୟାଲୋ ମ୍ୟାଡାମ କଲ ଟା କଟୁନି ଟିକେ କାଟିବେ କି ସେପଟରୁ।
ମୋର ବି କଟୁନି ଏପଟୁ ମୁଁ କା